ହାଲୋ।
କଣ କରୁଚୁ?
ହାଲୋ।
କଣ କରୁଛୁ?
ହାଲୋ।
ହାଲୋ।
କିଛି ଶୁଭୁନି କଣ ପାଇଁ?
ଆରେ ଟିକେ ଜୋରରେ କହିଲେ ଶୁବିବ ହାଲୋ।
ହଁ ହଁ ହେ ଲୋ
କଣ କରୁଛୁ?
କଣ କରୁଚୁ କଣ?
ବ ତୁ କଣ କରୁଛୁ?
ତୋର ନେଟୱାର୍କ ନାହିଁ କି?
ନେଟ୍ ତୋର ତ ଅଛି ଶୁଭୁଛି ମତେ ହ୍ୟାଲୋ।
ହ୍ୟାଲୋ। ତ ନେଟ ହୁଁ କି?
ସଜଆ କ
ତୋର ବୋଧ ନେଟୱାର୍କ ନାହିଁ ତ ଶୁଭୁନି ମୋତେ। ହୁଁ।
କଣ? ହଁ।
କଣ କରୁଛୁ କଣ?
ବସିଛି।
ଆଉ ଖାଇସାରିଲୁଣି?
ହଁ ଖାଇସାରିଲଣି ତୁ ଖାଇସାରିଲୁଣି।
ହ୍ୟାଲୋ।
ତୁ ଖାଇସାରିଲୁଣିି?
ହ୍ୟାଲୋ।
ତୁ ଖାଇସାରିଲୁଣି?
ହ୍ୟାଲୋ।
ଆରେ ୟାର୍ ଖାଇ ସାରିଲୁଣି ନା ପଚାରୁଛି। ତୁ ଖାଇସଲୁଣି?
ହାଲୋ।
ହାଲୋ।
ହ୍ୟାଲୋ।
ହ। ଲୋ।
ନେଟୱାର୍କ ନାହିଁ କି?
ଭଗୱାଜ୍।
କୋଉଠି ଅଛୁ?
ମୁଁ ଏଇଠି ଘରେ ଅଛି।
ହ୍ୟାଲୋ। ହ୍ୟାଲୋ।
ହ। ଆଉ କଣ ଖ
କଣ କହିଲୁ?
କଣ ଖବର?
ହାଲୋ।
ଆରେ କେତେ ବଲ ବଲ ହଉଚୁରେ, ହାଲୋ ହାଲୋ କେତେ ଚିଲଉଚି ତୋତେ ଶୁଭାଯାଉନି ହାଲୋ ହାଲୋ ହଉଚୁ।
ଆଉ। କହ?
କଁ କହିଲୁ?
ହିଲି କହ?
ହାଲୋ।
ଆଓ।
କଁ ଖାଇଚୁ କଣ?
ଭାତ ଖାାଇଚି। ଆଉ ତୁ କଣ ଖାଇଚୁ?
ମୁଁ ଖାଇଥିଲି ସକାଳୁ ସକାଳୁ ପଖାଳ ହାତ ଖାଇ ଦେଇଚି ଆଉ।
ଆଉ ଆଉ କଣ କରୁଚୁ ଏବେ?
କଣ କରିବି କିଛି ନାହିଁ ଏଇଠି ଘରେ ହେଲି ବୁଲୁଚି। ଆଉ ଆମ ଗାଁ ରେ ଏଇଠି ମିନା ବଜାର ପଡିଛି ରଜ ପାଇଁ ବହୁତ କିଛି ଆୟୋଜନ କରାଯାଉଚି, ଆଉ ତୁ ଆସିବୁ ହେଲା।
ହଉ କିଏ କିଏ ଯାଉଚ଼?
ବାପା, ବୋଉ, ଭାଇ ସମସ୍ତେ ଆମେ ଯିବୁ ତମେ ଆସିବ ଆଉ।
ଆଉ ରଜ ତମ ଆଡେ ହଉଚି ନା?
ହ।
ହଉ। ରଜ ପାଇଁ ମାର୍କେଟିଂ ବସ ସାରିଲଣି?
ମାର୍କେଟିଂ ନା ଆମର ରଜ ହୁଏନି ତ ସେଥିପାଇଁ ମାର୍କେଟିଂ ଆମେ କିଛି କରିନୁ।
ଆଉ ତମ ସାଙ୍ଗସାଥି ମାନଙ୍କ ସହିତ ବୁଲି ଯାଇନ?
ସାଙ୍ଗରେ ଯାଇନି ବୁଲିବା ପାଇଁ ସାଙ୍ଗମାନଙ୍କୁ କହିଚି ଆ ଆସିବା ପାଇଁ ସେମାନେ ବି ଆସିବେ ତୁ ବି ଆସିବୁ ଆଉ।
ହଉ ଆ ଖାଇବା କଣ ହେଇଚି ଘରେ ଖାଇବା କଣ ହେଇଚି ଘରେ?
କିଛି ଏପର୍ଯ୍ୟତ ଯ ହେଇନି ଆଉ। ଶୁଭିଲାନି। ଘରେ ଏ ବୋଉ ତାଙ୍କର ଟିଭି ଦେଖୁଚନ୍ତି। ବାପା ନାହାନ୍ତି ବାପା ତାଙ୍କର କୁଆଡେ ଯାଇଚନ୍ତି ବାହାରକୁ, ଆଉ ଭାଇ ବି କୁଆଡେ ଯାଇଚି? ପଢାଅ ସେମିତି ଚାଲିଛି ଆଉ।
ଜଏନ କଲଣି ନା କରିନ ଏ ପର୍ଯ୍ୟନ୍ତ କୋଉଠି ଆଡମି ମିସନ୍ କଲଣି ନା କରିନ ଏ ପର୍ଯ୍ୟନ୍ତ।
ଫର୍ମ ଫି ଲପ କରିଦେଇଛି ଲେ ଦେଖିଆ କହୁଛନ୍ତି ତ ଅଠର ତାରିଖ ଦିନକୁ ଆସିବ ରେ ମାନେ ଯୋଉ ବାହାରିବ ଅଠର ତାରିଖ ଦିନ ଦେଖିବା ଆଉ।
ଆଉ ତମ ସାଙ୍ଗମାନେ ସବୁ କୋଉଠି ଆଡମିସନ କଲେ?
ସାଙ୍ଗ ମାନଙ୍କୁ ଫୋନ କରୁଛି କିନ୍ତୁ ସାଙ୍ଗ ମାନଙ୍କର ଫୋନ ଲାଗୁନି ମୋର ଗୋଟା ସାଙ୍ଗକୁ ଆସିକି ଦଶ ଦିନଲାଣି ଫୋନ କରୁଛି ତା ଫୋନ ସୁଇଚ ଅଫ୍।
ଆଉ ଡାକିଲନି ତମ ସାଙ୍ଗ ମାନ ଆମ ଘରକୁ ବୁଲାବୁଲି କରିକି ଯାଇଥାନ୍ତେ ରଜରେ।
ହଁ ଡାକିବି ଆଉ ଡାକିଚ ତ ଦେଖିବା ଆସନ୍ତୁ।
ଆଉ ତମେ ଆମ ଆଡେ ଆସୁନ ବୁଲି ବୁଲେଇକି ଯିବ ରଜକୁ।
ଆଗେ ତୁ ଆସ ତାପରେ ମୁଁ ଯିବି।
ହଉ ଆଉ।
ଆଉ କଣ ଖାଇଛୁ କଣ?
କିଛି ଖାଇନି ଆଉ ଦେଖିବା ଖାଇବାକୁ କଣ ଆଉ ବନେଇକି ଗୋଟେ ଭଜା ଭଜି କରିକି ପଖାଳ ଖାଇବା ଗରମ ଯୋଉ ରେ ହ ଘରେ ସବୁ ଭଲ ଅଛନ୍ତି ଆଉ ସବୁ କାମରେ ବ୍ୟସ୍ତ ଅଛନ୍ତି ସବୁ ନିଜ ନିଜ କାମରେ।
ଓହୋ। ଆସିବୁନା ରଜରେ ଆମ ଗାଁକୁ?
ହଁ ଯିବିନି କାହିଁକି ତମ ଡାକିଲେ ମୁଁ ନିହାତି ଯିବି।
ଆସିବୁ ହେଲା।
ହ ଆଉ ହୁ ବୋଉ କଣ କରୁଛନ୍ତି?
ବୋଉ କଣ କରୁଛନ୍ତି?
ସେ ଟିଭିି ଦେଖୁଛନ୍ତି।
ଆଉ ତମ ଘରେ ଗୋଟେ ସ କୁକୁର ଛୁଆ ଟା ଥିଲା ସେ ଛୁଆ ଟା କଣ କରୁଚି?
ସିଏ ବି ଟିଭି ଦେଖୁଛି ବୋଉ ଙ୍କ ସାଙ୍ଗରେ ବସିକି। ସିଏ ତାର କଣ ଅଛି ସିଏ ଖାଉଛି ପିଉଛି ତାର ଯାଇ କି ବୁଲୁଛି ଏପଟେ ସେପଟ ହେଇକି ଘର ଭିତରେ
ସେ ମାନେ ତା କେ ତାକୁ କେତେ ବର୍ଷ ହେଲାଣି?
କୁ ହେଇଗଲାଣି ଛଅ ବର୍ଷ ହେଇଗଲାଣି।
ଓ ତ କିଏ
ତାକୁ ଯାଇକି ମୋ ଦିଦି ଆଣିଥିଲା ଯାଇକି।
ମତେ ଗୋଟେ ଗୋଟେ ଦବ ନା ତମର ହେଲେ? ତମର ଆଉ ଗୋଟେ ପପି ଛୁଆ ହେଲେ ମତେ ଦବ।
ଅ ଦେଖିବା ଯଦି ହେଲା ତ ଦେବି।
ହଁ ମୁଁ ଦେଖିଥିଲି ଫଟୋ ତାଙ୍କର ମୋବାଇଲ ରେ ଦେଖିଥିଲି ବହୁତ
ହଁ।
ଆଉ। ଆଉ ତମର ଆଜି ତମ ଭାଉଜଙ୍କ ଜନ୍ମଦିନ ଅଛି ଆଉ ତମେ ଆଜି ପାର୍ଟି ଦିଅ ତାହେଲେ।
ଭାଉଜ ଙ୍କର ଜନ୍ମଦିନ ସିଏ ଦେବେ ନା ମୁଁ ଦେବି? ହ୍ୟାଲୋ।
ମୁଁ କହିଲି ତମ ଭାଉଜ ନା ତ
ଆଜି ଆଜି ତ ଆସୁନ ଘରକୁ ଆସୁନ ତ ଭାଉଜର ଜନ୍ମଦିନ କେକ୍ କଟା ହବ ସେଲିବ୍ରେଟ ହବ ଖାଇ ଖୁଆକି ଯିବ।
ଦେଖିଆ ଯିବା ଆଉ। ଆଉ କିଏ ସବୁ ପ୍ରିପାରେସନ୍ କିଏ ସବୁ କରୁଚନ୍ତି?
ଆସିବ ଖାଇ ଖୁଆଇକି ଯିବ ଆଉ।
କେକ୍ ସବୁ କିଏ ଆଣିଚନ୍ତି?
କଣ୍ଟେ?
କେକ୍ ସବୁ କିଏ ଆଣିଚନ୍ତି?
ସବୁ ଭାଇ ନେଇକି ଆସିଚନ୍ତି।
ଓହୋ ତମ ବଡ ଭାଇ?
ହଁ ବଡ଼ ଭାଇ ତାଙ୍କ ସ୍ୱାମୀ।
ତାହାଲେ ତ ତମର ଆଜି ପୁରା ରଜ ଆଉ।
ନା ରଜ କଣ ରଜ ନାଇଁ।
ଆଉ ଆଉ, ତମେ ପାଠ ପଢା ମାନେ କଣ ପଢିବ, ଏବେ। ମୁଁ, ଏବେ କଣ, ପଢାପଢି କରିବା ପାଇଁ ଭାବିଛ।
ଭାବୁଛି ପକେଇଛି, ତ ଫର୍ମ ପକେଇଛି, ଅଠର ତାରିଖ ଦିନକୁ ବାହାରିବ, ଦେଖିବା କୋଉଠି କଣ ଆସୁଛି, ଆଉ ତାପରେ ଭାବିବା, ପ୍ଲସ ଥ୍ରୀ ପାଇଁ ପକେଇଛି।
ଓହୋ, ପ୍ଲସ୍ ଥ୍ରି କରିବ ତାହେଲେ, ମୁଁ କହିଲି, ପ୍ଲସ ଥ୍ରି କରିବ ତାହେଲେ।
ହଁ
ହ
ଆଚ୍ଛା, ହଉ ତାହେଲେ, ମୁଁ ରଖୁଛି, ତମ ସହିତ ପରେ କଥା ହେବି।
ହ